ବ ଭଲ ଲାଗିଛି। ଆଇ। ହଁ ହ୍ୟାଲୋ।
କହିଲି ପାଖରେ ଲୋକ ଅଛନ୍ତି କି ସାଉଣ୍ଡ ହଉଛି?
ଓହୋ ସାଉଣ୍ଡ ହଉଛି। ସେଇଟା।
ହଁ ହଁ ମୁ ଖଣ୍ଡ ବି୍ୟାଛି।
ଆଉ ତମ ଆଡେ ବର୍ଷା ବର୍ଷା ଏଇନେ କିଛି ହଉନି?
ହୁଁ ହୁଁ ହଉଛି।
ହଉଛି?
ହଉ
ଆମ ଇଆଡେ ହେଇକି ଛାଡିକି ଖାଲି ଟିକେ ଫିମ୍ପି ପକଉଛି।
ନୂଚି ଏଡ ଭଷଣ ବା ଦିନପ ନ ନାଇ ଦଉଥିଲା ତ ହଁ ହ ହ
ଇଲି ଖାଇ ସାରିଲଣି ।
ହାଲୋ ।
କଇଲି ଖାଇ ସାରିଲଣି ।
ହଁ । ହଁ । ଖାଇ ସାଇଲିଣି । ତମେ ତମେ ଖାଇସାରିଲନି । ହଉ କୁଅ। କଣ ଖାଇଲ । ନାଚ
କଇଲୀ କଣ ଖାଇଲ?
ସେଇଟା ସ୍ନାକ୍ସ କରିଥିଲେ ଆମର।
ଓହୋ ।
ଆଛା ମୁଁ କଣ କହୁଥିଲି ନା ।
ଗାଡି ମଟର ବହୁତ ସାଉଣ୍ଡ ହଉଛି ।
ହଁ ଗାଡ଼ି ମଟର ତ ହବ ରାସ୍ତାରେ ଅଛି ତ । ସେଥିଲାଗି । ଆଛା ଯଉ ତମେ କୋଉଠି ଦର୍ଶନିୟ ତୀର୍ଥସ୍ଥାନ ଯାଇଛ ତୀର୍ଥସ୍ଥାନ ।
ତୀର୍ଥ ସ୍ଥାନ ହଁ ।
କୋଉଠି।
ଯାଇଚୁ । ଏଇ ରାମେଶ୍ଵର ଯାଇଥିଲୁ ।
କୋଉ ରାମେଶ୍ୱର କୋଉଠୀ କଉଦିନ । କୋଉଦିନ ରାମେଶ୍ୱର ଯାଇଥିଲ?
ଏ ବହୁତ ଦିନ ହେଲାଣି ଯାଇଥିଲୁ ଭାଇ ଜନ୍ମଦିନ ଥିଲା ଯାଇଥିଲୁ । ଆଉ ପୁରୀ ଗୋଟେ ତ କେବେ ଯାଇନି ।
ଉଁ ହୁଁ ଆଚ୍ଛା କଣ ଏଟା ତ ପାଖରେ । ପୁରୀ ମୁରି ଯିବା କଥା ।
ହଁ ଯାଆନ୍ତି ଭାଇ ହରିକା ସମସ୍ତେ ଯାଆନ୍ତି ମତେ ନିଅନ୍ତିନି ।
କ ପାଇଁ ତମେ ନିଯେ ଯାଉନ ।
ହଁ ହେତେବେଳେ ଛୁଆ ଥିଲେ ନିଅନ୍ତିନି ସେତେବେଳେ ଯାଆନ୍ତି ଏବେ ଆଉ ଯାଉନାହାନ୍ତି ଏବେ ଯାଇଥିଲେ ସେ ଯାଇଥାନ୍ତି ଭାରି ।
ଆମର ରଥଯାତ୍ରା ଆସୁଛି ରଥଯାତ୍ରା ରେ ତ ଯିବା କଥା ଯାଉନ ।
ହୁଁ । ଏବେ ପଢାପଢି ଚାଲିଛି ବି। ଦେଖିବା ଏବେ ଯଦି ଯିବେ ପୁଣି ଯଦି ଆମେ ଯିବୁ ଆଉ।
ଯଦି ତମ ଘରେ ଲୋକ ଯାଉନାହାତି, ନ ନେଇକି ଯାଉଛନ୍ତି! ତାହେଲେ ନିଜେ ପଳାଅ । ହେଲା, ଟ୍ରେନ ତ ପଡ଼ିଚି। ସେ ଡାଇରେକ୍ଟ ପଡ଼ୁଛି, ଯାଉଛି ପୁରୀରୁ ହେଲା। ପଳେଇବ ପୁରା ବଢିଆ। ଅଯୋଧ୍ୟା ଯାଇଛି ଅଯୋଧ୍ୟା?
ନା, ନା ଯାଇନି। ତୁମେ ଆଇଯ କି?
ହଁ ଯାଇଛି।
ଅଜୋଜ୍ୟା ଯାଇଥିଲୂ?
ନା, ମୁଁ ସ୍ୱପ୍ନରେ ଯାଇଥିଲି ନା।
ଏ ଭାଇ। ଏମିତି ଆମେ କେତେ ଆଡୁ କୁଆଡୁ କୁଆଡୁ ବୁଲି ଆସିଛୁ ।
କୁଆଡେ ଯାଇଛ ତମେ?
ଯଦି ସିମିତି ହେଲା, ତା ସ୍ୱପ୍ନରେ ଆମେ କେତେ ଆଡେ କୁଆଡୁ କୁଆଡୁ ବୁଲିବୁ ।
କୁଆଡେ ତମେ ଯାଇନା? କୁଆଡେ ବି ଯାଇନ? ତମ ସପ୍ନରେ ହେଲା । ତମେ ଯଦି ଯାଇଥାନ୍ତ! ତାଙ୍କୁ ତ ମୋର ମନ ପଡିିଥାନ୍ତା। ନା କିନ୍ତୁ, ମୁଁ ଯାଇଛି ବୋଲି ମୋର ମନେ ପଡୁନାହିଁ।
ଓହୋ!
ଯାଇଥିଲୁ। କେତେ ବଢିଆ ମ ଇଏ ହେଲା ଟ୍ରେନରେ ଟ୍ରେନରେ ।
ଇହେ। ସ୍ୱପ୍ନରେ ବୁଲି ଦଉଚ ଆଉ ।
ହଁ ଆମେ ରିଅଲରେ ତ ଯୋଉ ବୁଲି ପାରିବୁନି ଆଉ କଣ କରିବୁ? ସେଇଥିଆଇଁ ସ୍ୱପ୍ନରେ ଟିକେ ଯାଇକି ବୁଲି ଆସିଛୁ ଆଉ। ଆଜି ମୁଁ ସକ ରେ ଯିବି ଗୋଟେ ଯାଗାକୁ।
ହୁଁ।
କଉଠିକି କହୁନା?
ଯଉଠିକି ହେଲେ ଯିବଭାରି ବୁଲିଁ ।
ପୁରୀ ପୁରୀ ଆଜି । ଆଜି ଟିକେ ପୁରୀ ବୁଲିକି ପଳେଇ ଆସିବି।
ଯା ହଉ।
ହଁ ତମେ ଯିବ କି?
ଯିବା।
ପଳେଇ ଆସ ତାମେ, ତମର ଖର୍ଚ୍ଚ ମାର୍ଚ୍ଚ ମୁଁ ଉଠେଇଦେମି ଆଉ । ତମକୁ କିଛି ଆଠଣା ଆଣିବାକୁ ପଡିବନି । ହଁ। ଜୀବଦାନେ।
ଏବେ କୁଆଡେ ଆଇଚ କି?
ମୁଁ ଏଇପା ଏଇ ଅଶ୍ୱିନୀ ଯିବି । ଯିବି ବୋଲି ରେଡି ହଉଛି।
ପୁରୀ।
ହଁ।
ଓହୋ ହଉ ଯାଅ, ବୁଲି ବୁଲେଇ ଦର୍ଶନ କରିକି ଆସ।
କି ତମେ ପା ଯିବ ମୋ ସହିତ କହୁଛ ଆଉ କଣ ମତେ ସେ ଏକା ଛାଡ଼ିଯିବ କଣ ତମେ ପା ଯିବ? ସମୁଦ୍ରରେ ଗାଧେଇଛ?
ସମୁଦ୍ର ଗାଧେଇନି ସମୁଦ୍ର ଆଡେ ଗଲି ହଁ ଗାଧେଇଛି ନା ଗାଧେଇଛି ।
ସମୁଦ୍ର କୂଳକୁ ଯିବ ମାନେ ସମୁଦ୍ରରେ ଗାଧୋଇବ ହେଲା । ସମୁଦ୍ରରେ ଗାଧୋଇଲେ ପୁରା ମସ୍ତ ଲାଗିବ ପୁରା ଧୁଆ ବାଲା ଫିଲ ହବ ହେଲା।
ଏ ଭାଇ ହଉ ଗଲାଠୁ ଗାଧେଇବା ଆଉ।
ବର୍ଷାଟା ଝିପ୍ ଝିପ୍ ପଡୁଛି ଯେ
ଆମର ବି ଆଡେ ତ ସେମିତି ଆଉ। ଝିପ ଝିପି ପଡୁଛି।
ନ୍ତୁ ସେ ବଙ୍କଙ୍କ
ଆଉ ଏବେ ପଢା ପଢି ସରିଲାଣି। ନା
ହ ଅ
ପଢୁଛ।
ହଉ।
କଣ କରୁଛ?
ହ
ପ୍ଲସ୍ ଥ୍ରୀ।
ହ ଗଟଡ
କଣ ଫାଷ୍ଟ ଇୟର ନା ସେକେଣ୍ଡ ଇୟର ନା ଥାଡ ଇୟର?
ପାଣିମ୍ପୁର
ଫାଷ୍ଟ ଇୟର।
ହଁ ସେକେଣ୍ଡ ଇୟର ହବ।
ସେକେଣ୍ଡ ଇୟର ହବ।
ଚ
ଓହୋ।
ଆମର କଣ ଫଣ କ।
ମୋର ବି ମୋ ପ୍ଲସ ମ ପ୍ଲସ। ତ୍ରୀ ଫାଷ୍ଟିଅର।
ହାଲୋ। ହାଲୋ। କୁହ। ମୁଁ କହିଲି ଏସା ଯୋଉ ତାପ ତ ଆମେ ଯାଇନ ଟୋଟାଲି, ପୁରୀ ଦେଖ ପୁରୀ ଯେତେବେଳେ ଯିବ ହେଲା ସେଇଠି ସମୁ ଦ୍ର କୂଳକୁ ପଳାଇବ ବୁଲିବା ପାଇଁ ସେଠି ସନ୍ଧ୍ୟାବେଳେ ପୁରା ବଢ଼ିଆ ମଜା ଲାଗିବ କଣ ଜାଣିଚ ନା ସେଇଠି ବହୁତ ସାରା ସିଫୁଡ୍ ଅଛି। ଆଉ ଯେତେବେଳେ ଯିବ ଟିକେ ସର୍ଗ ଦ୍ଵାର ଟିକେ ବୁଲିକି ଆସିବ। ପୁରା ମସ୍ତ ଲାଗେ। ପୁ ପୁରା ଶାନ୍ତି ଲାଗିବ ତମକୁ। ଆଗେ ତମେ ମନ୍ଦିର ଯାଇକି ମନ୍ଦିର ଯାଇକି ଆଗେ ତମେ ସ୍ୱର୍ଗ ଦ୍ଵାର ପଳେଇବ। ତମ ବହୁତ ଭଲ ଲାଗିବ।
ହଁ ହଁ ନାଇ ଯିବା ଯାହାହେଲେ।
ତାପରେ ସି ଫୁଡ ଖାଇବ ସନ୍ଧ୍ୟାବେଳେ ଆହୁରି ମସ୍ ଲାଗିବ।
ହ। ତୁମେ ଖାଇଚ ବୋଧେ ଆଉ।
ହଁ ମୁଁ ଯାଇଚି, ଖାଇଚି ବା ସେଇଥିପାଇଁ ତମକୁ କହୁଚି।
ଓ ହୋ।
ହଁ।
କହିଲି ଏରା ବିଷୟରେ ଜଉ ଏରା ସବୁ ଏମିତି ଆପରେ କରିବ ବୋଲି କିଏ କହୁଥିଲା ସେଗୁରା?
ହଉଗଲା ହେଲା।
ହଉ।